ଏଇ ଧୂପ ଦେଇକି ଏଠି ଜଷ୍ଟ ବସିଲି। ଯିବି ତାକୁ ଟିକେ ସାତଟା ସୁଦ୍ଧା ତାକୁ ଟିକେ ପଢାପଢି କଁ କରିଦେବି ଆଉ।
କଁ କରୁଚ।
ଏଇ ଝିଅ ଟା କାନ୍ଦୁଚି ଯେ ତାକୁ ଧରିଛି। ସନ୍ଧ୍ୟା ଦେଇକି ଆସିକିି ମୁଁ ବି ଖାଇଥିଲା ଯେ ନିଦ ଲାଗିଲା ବୋଧେ ଫୁଣି ଆଉ ଖାଇଦେ ଖୁଆଇ ଦେଇଥିଲି ପାନ୍ସଟା ବୋଳୁକୁ।
ଓହୋ।
ଛୋଟଛୁଆ ତ ଟିକେ ନ ଦେଖି ଘଣ୍ଟେ କାଳେ ଘଣ୍ଟେ ଉପୁରୁକୁ ହେଇଗଲେ ଉପୁରୁକୁ ଗଲାଆଳୁକୁ।
ଗାଧୁଆ ପାଧୁଆ କରି ଆକ୍ୱାଗାଡରେ ପାଣି ଉଁ ଧରିକି ଆଉ ପୁରା ସାରିକି ସନ୍ଧ୍ୟା ଦେଇକି ଆଇଲା ଆଳୁକୁ ଡେରୀ ହେଲା।
ଅଃ।
ତମର ସନ୍ଧ୍ୟାବେଳେ ଗାଧୁଆ ପାଧୁଆ ଅଛି ନାହିଁ।
ହଁ ହଁ ମୁଁ ଗାଧେଇବି ଗାଧେଇ ପଡେ ନା।
ମୁଁ ତ ମାନେ ନ ଗାଧେଇଲେ ଦିନ ଆଙ୍କର ପୁରା ଯୋଉ ଝାଳ ମାଳ ଭଲ ଲାଗେନି।
ହଁ ବା ଗରମତ ହଉଛି ଆଉ ନଗାଧେଇଲେ ବି ହବନି।
ପ୍ରବଳ ଗରମ ନାଇଁ ଆମେ ଚାହା ପିଉ।
ଆ
ହଁ ହଁ
ନେ ନେ
ସନ୍ଧ୍ୟାବେଳେ କଣ ରୁଟି ଏ ରାତିରେ ରୁଟି?
ରାତିରେ ରୁଟି ଖାଉଚନ୍ତି ମୁଁ କେତେବେଳେ ଭାତ ଖାଏ କେତେବେଳେ ହେମିତି ଠିକ୍ ନାହିଁ ଆଉ। ତ ତରକାରୀ ଦେଖିକି ଆଉ ସବୁ ଦେଖିକି ଆଉ।
ଓ ହୋ।
ହୁଁ ଆ କଣ ନାଇଁ ଆଉ ଶୋଇନୁ। ଆପଣଙ୍କର ରୁଟି ନା ଭାତ?
ଆଉ କଣ ସମ ସମସ୍ତେ କଣ କରୁଛନ୍ତି?
ସମସ୍ତେ ବାପା ଆଉ ଭାଇ ନା କାମରୁ ଆସିଲେ। ଆଉ ବୋଉ ଏଣେ ଅଟା ଦଳିବେ ନା କଣ ବାହାର କରୁଛନ୍ତି। ଝିଅ ଟାକୁ ଧରିଥିଲା ଆମେ ଏଠି ଛୋଟ ଛୁଆ ଙ୍କୁ କ୍ଷୀର ଦବୁ ତ ଆଉ। ପିଇବା ପାଇଁ ଆଉ। ଆପଣଙ୍କର ରୁଟି ନା ଭାତ?
ଅ ସେମିତି ତ ଠିକ୍ ନାହିଁ କଣ ହବ ଭାତ ବି ଅଛି ଆମର।
ହୁଁ
ହଁ ସାତ ବି ଅଛି କଣ ହବ। ଏ ପୋଇ ଚିଙ୍ଗୁଡି ଏମିତି ପଡିକି ରାଇ ହବ। ଆଉ କଣ ହବ ଆଉ ଭାତ ବି ଅଛି ରୁଟି ହବ କି କଣ।
ଆଉ ସମସ୍ତଙ୍କ ଘରେ ଦେହପା ଭଲ ଅଛି? ଘରେ ସମସ୍ତେ କଣ କରୁଛନ୍ତି?
ମୋ ପୁଅ ଏଠି ଟିକେ ମୋ ଫୋନ ଟିକେ ଦେଖୁଛି ଆଉ ଗୋଟେ ଫୋନ ଅଛି ଦେଖୁଛି। ଆଉ ଆମ ବଉ ଏଠି ଲୁଡୁ ଖେଳୁଛନ୍ତି ଫୋନ ରେ
ହଁ
ଆଉ ମୁଁ ଏଠି ସନ୍ଧ୍ୟା ଦେଇକି ଆସି ଟିକେ ବସିଲି ଆଉ।
ଏବେ ଆଉ ରାତିରେ ପୁରୀ ଖାଆନ୍ତିନି ପରା? ରାତିରେ ପୋଇ ଖାଆନ୍ତିନି।
ଖାଆନ୍ତିନି?
ନାହିଁ ଭଲ ନୁହଁ ରାତିରେ ଦହି ପୋଇ ଏସବୁ
ରାତିରେ ପୋଇ ଖାଆନ୍ତିନି ହଁ।
ହଁ।
ନାଇଁ ନାଇଁ ଆମେ ଜାଣିନୁ ଆଉ ଥରେ ଏମତି ରାତିରେ ଆମେ କରିକି ଏବେ ଥରେ ଏ ବୁଧବାର ଦିନ ହବ ସେମତି କରିକି ଖାଇଥିଲୁ।
ଶନିବାର, ଗୁରୁବାର ଏଇ ବାରରାକେ ପୋଇ ଖାଆନ୍ତିନି।
ହଁ, ହଁ
ମନେ ରଖିଥିବ ଗୁରୁବାର ପୋଇଟାକୁ ଆଇଁଷ ବୋଲି ଧରନ୍ତି।
ମୁଁ ନା ଗୁରୁବାର ତ ପୋଇ, କଲରା ଏଗୁରା ସବୁ ଖାଆନ୍ତିନି।
ଶନିବାର ବି ଖାଇବନି।
ଖାଆନ୍ତିନି?
ନାଇଁ ନାଇଁ ବାର ଅନୁସାରେ
ହଁ ଆଉ ଜାଣିନି।
ହଁ ରାତିରେ ବି ଖାଆନ୍ତିୁନି କି
ଓହୋ ଜାଣିିନଥିଲୁ।
ହୁଁ। ଫୁଡ ପଏଜନ ହବ ଖାଇଲେନି।
ଓ ହୋ।
କଣ ଗୋଟେ ଅଛି ତାର ରହସ୍ୟ ରହସ୍ୟ ଥିବ ନା ଆଉ ବଡ ଲୋକ ଯିବେ। ବଡ ଲୋକ ଯେମିତି ମନା କରଛନ୍ତି କିଛି ଗୋଟେ ଥିବନା ଆଉ।
ହଁ, ହଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ସେଇ ସବୁ କର ଦେଲେ କହିବେ ଆଉ ତମେ ଆଉ ଭାଇ ଆସିଲେଣି କାମରୁ?
ଆଉ ତମ ହଜବେଣ୍ଡ କଲ କରିନାହାନ୍ତି?
ହଁ ସେଇ କରିଥିଲେ ଆଗ କଲ୍ କରିବାକୁ ଥିଲା ମୁଁ ଏଇନା ମେସେଜରେ କଥା ହଉଥିଲି କଲ କହିଲି ଆସ ଟିକେ ମେସେଜରେ କଥା ହବା। କଥା ହେଇକି ତାପ ଆପଣଙ୍କୁ ମେସେଜ ଦେଖିଲି ଫୋନ ଲଗେଇଲି ଆଉ।
ହଁ ଝିଅଙ୍କ ସାଙ୍ଗେ କଥା ହଅନ୍ତି ନାଇଁ?
ହୁଁ
ଝିଅର ବର୍ଡେ ଆସୁଛି ପା।
ହଁ ଝିଅର ବର୍ଡ଼େ ଆସୁଛି।
ଆଉ ସେମାନେ ପୁଣି ଆସିବେ ନା ନାଇଁ ପୁଣି?
ମୁଁ ଆସିବେ ସାତ ତାରିଖରେ ଆମ ମ୍ୟାରେଜେ ଆନିଭସରି ସେ ଏଗାର ତାରିଖ ଦିନ ମୁଁ ବୋଧେ।
ଓହୋ ହଁ।
ବର୍ଷ ପୁରାରେ ତ ପୂଜା ତ ହବ। ପାଞ୍ଚ ବର୍ଷ ହବ।
ଏକାଥରେ ଦିଟା ଖୁସି ଆଉ।
ହଁ।
ଭୋଜିିକ ମାନେ ଜନ୍ମ ଏଇଟା ଫାଷ୍ଟ ଜନ୍ମଦିନ ବୋଧେ ନାଇଁ?
ଆଜ୍ଞା।
ମୁ କହିଲି ଝିଅ ର ଏଟା ତ ଫାଷ୍ଟ ଜନ୍ମ ଦିନ?
ହଁ, ହଁ, ହଁ।
ଆ କଣ ମାନେ ଆରେଂଞ୍ଜମେଣ୍ଟ ଧୁମଧାମରେ କରିବ ନା ଏମିତି ନର୍ମାଲ।
ନା ନା ଭଲ ସବୁ।
ହଁ।
ହୁଁ
ସେଇଠ ରହିଗ ଆ
ହଁ ହଁ।
ଓହୋ।
ହୁଁ
ହଁ ବଛୁଆଙ୍କର ତ ବହୁ- ସବୁ ଥରେ ଜନ୍ମଦିନ ଭଲସେ ନ କଲେ ଭଲ ଲାଗିବନି।
ରାତିରେ ରୋଷେଇ କର ଦିଦି?
ରୋଷେଇ ବା ସେଇ ହବ ଚୁଙ୍ଗୁଡି ଏମତି ହବ ନହଲେ ଖାଲି - ଚିଙ୍ଗୁଡି କଣ ପରିବା ପକେଇ କରିଦବୁ।
ହଁ।
ଆଉ ଯାଇକି - ହଁ ଭାତ ଅଛି ରୁଟି ହବ କି କଣ କେଣି-
ହଁ।
ଏମିତିକି ଅଛି ତ ଆ କଣ ହବ ଦେଖିବା ଆଗ ପୁଅ ପୁଅ କ ଟିକେ ଅଧଘଣ୍ଟେ ଖଣ୍ଡେ - ହ ପଢେଇ ଦେବି ତା ପଛରେ ଯାଇକି ଇଏ କରିବି। କଣ ହବ ଦେଖିବା ଆଉ ହୁଁ।
ହୁଁ। ଆଉ ପୁଅ କଣ କରୁଛନ୍ତି ଛୋଟ ପୁଅ ହଁ?
ଆଉ କୁଆଡେ ଯାଇ - ମାନେ ସନ୍ଧ୍ୟା ଟାଇମ କଆେ ଯାାଉନି ନଈଆଡେ ବୁଲଉ କି କଣ?
କ ଆମର ଏଇଟା ବୁଝ ଆମ ଜାଗା କିଛି ନାଇଁ କି ତ ଆକୁ ଯାାଉନ।
ଆଉ ସେ ନଈଁ ନହିଁ ନାଳ ନାହିଁ।
କଣ?
ତମର ସେଠି ମାନେ ନଦୀ ନାଳ-
ନାଇଁ ନାଇଁତେୁ ଟିକେ ବାଟରେ ଦୂର ପଡିବ ଆଉ।
ଓହୋ।
ହୁଁ ମାତନ ମୁଁ ଘରୁ ବାହାରନ୍ତିନୁଆଡେ -
ହଁ ଝିଅ ମାନେ ବି ସେଇ -
ଝିଅ ମାନ ନାଇଁ ଚାକିରୀ କରଛି ଝିଅ ମାନ ବାହାରେ ରହିଛ। ନଣନ୍ଦ ମାନେ ବାହାହେଇ ସାରିଲେଣି ଏବେ ଏଠି - ଦତ ସେ ବଡ ହେ ମୁୋ ସେ ତ କେତେ ଦିନ ବାାଇର ଆଉ ସାନ ନଣନ୍ଦ ଥିଲେ ସେଇ ଫେବୃୁଆାରୀ ମାସରେ ବାହାଘର ହେଲେ ଆଉ।
ଓହୋ।
ସେ ଗମେଣ୍ଟ ରେ ନର୍ସିଙ୍ଗସ କରନ୍ତି। ଗମେଣ୍ଟ ହେଇଗଲା ତାଙ୍କର।
ହଁ।
ହୁଁ।
ହଁ ଭଲ ଆଉ।
ହୁଁ।
ଯୋଉ ଯହା ଗଭର୍ଣ୍ଣମେଣ୍ଟ ହେଇଯିବ ନା ସେଇଟା ପରମାନେେଣ୍ଟ ପାଇଁକି ରହିବ। ତାପରେ ଯେତେବେଳେ ଛାଡିଦବ ବି ପେନସନ ଫେନସନ ବି ଆସିପାରିବ।
ହଁ ଆଉ ମଝିଆଣି ନଣନ୍ଦ ସିଏବି ନରସିଂହ ରେ ଯେ। ସେ ତାଙ୍କର ଏବେ ପାଠ ପଢଉଛନ୍ତି ଆହୁରି ପଢିବେ ବାହା ହେଇଛନ୍ତି ତାଙ୍କର ଗୋଟେ ଝିଅଟେ। ସେବା ଆହୁରି ପାଠ ପଢିବେ ଆଗକୁ। ପଢିବେ ଆଉ କରୁଛନ୍ତି ନରସିଙ୍ଗ ବି କରନ୍ତି ଆଉ।
ଓହୋ।
ହୁଁ। ହ୍ୟାଲୋ
ଆଉ ସମସ୍ତେ ଭଲ ଅଛନ୍ତି
ହଁ ଭଲ ଅଛନ୍ତି ଆପଣଙ୍କର ଯାହା ଦେବର କି ନା ଦେବ
ନା ନା ଆମର ତ ସେଇ ସାନ ପୁଅ ପାଇଁ କି ଖୋଜି ଖୋଜିିକି ଆ ବେଦ ମାଇଗଲା ବକୁ ଝି ମିଳନାହାନ୍ତିେ
କାଷ୍ଟ କହ କି
ଆମର ବେହେରା ଘର
ସେରା ଯେ ଗଉଡ ବି ଅଛନ୍ତି ଆଉ କ
ହଁ ବା ଆମ ସେଇ ହବ
ଗଉଡ଼ା
ହଁ ଆମର ଗୋଡର
ହୁଁ ହୁଁ ହୁଁ
ଆଉ ଝିଅ ତ ମିଳୁନାହାନ୍ତି ଆଉ ବେଦ ମେଙ୍କରଣି ଖୋଜି ଖୋଜିିବି ଆଉ କଣ କରିବ
ହଁ
ହୁଁ
ସବୁଆଡେ ତ ଝିଅ ପ୍ରୋବ୍ଲେମ ଆଉ।
ହଁ ବା।
ଏ ଅଛନ୍ତି ଗୌଡଘର ଏପଟେ କେତେଗୁରେ ଝିଅ ଅଛନ୍ତି।
ହଁ ଦିନ ଥିଲା ମାନେ ଝିଅ ଗଦାଗଦ ହେଇକି ଆସୁଥିଲା ପ୍ରସ୍ତବ।
କରିବେ କେମିତି କଣ କରିବେ, ଏଇରାସ ହଉଥିଲା।
ହଁ ବା ଆଉ ଏତେ ଝିଅ ପ୍ରୋବ୍ଲେମ ହେ ଯେ
ହଁ
ହଁ
ପଇସା ଦେଇକି ଏଥର ବାହାଘର କରିବାକୁ ପଡିବ।
ହଁ ଆଉ କଣ କରିବ, ସେଇଆ ନୁହେଁ ଆଉ କଣ କି?
ଭଲ ଯେ, ଯୋଉ ଯୌତୁକ ପ୍ରଥାଟା ଉଠି ଯାଉ ଆଗ। ବାପା ମାଙ୍କ ମୁଣ୍ଡରେ ବୋଝ ଯିବ।
ହୁଁ।
ହାଲୋ।
ହଁ କୁହନ୍ତୁ?
ହଁ ରାତିରେ ରୁଟି ଖାଇବେ ଆଉ, ନା ଭାତ?
ଆଉ ସେଇ ରୁଟି ମୁଁ ତ ରୁଟି ଖାଏ ପ୍ରାୟ ଟାଇ ରୁଟି ଖାଏ, ନହେଲେ ମତେ ଭଲ ଲାଗିବନି ରୁଟି ନ ଖାଇଲେ। ହଁ ତ ମୁଁ ସେମିତି ଖାଇପାରିନି।
ହଁ।
ଏ ରୁଟି ଖାଇବୁ ଆଉ।
ହଁ ହ। ହଉ ଆଉ ହଁ ରଖୁଛି।
ହଁ ହଁ।
ହଁ